ଭେଣ୍ଡି ଭଜା କିଣା ହେଇକି ଆଜି ହାଟରୁ ଆଇଚି କାଙ୍କଡ, ଭେଣ୍ଡି, କୋବି
ଭେଣ୍ଡି ଭଜାରେ ଆଳୁ ପକା ନା ଖାଲି ଭେଣ୍ଡି?
ହଁ ହଁ ଆଳୁ ପକେଇମି ନା।
ଖାଲି ଭେଣ୍ଡି ଭଜା ଖାଇଚ ନା ଭାଜିଚ କେବେ ଛୋଟ ଛୋଟ ଉମ୍ ଉଁମ୍ କାଟିକିରି ଛୋଟ ଛୋଟ ପିଇସି। ସେଇଟା ଭଲ ଲାଗେ ହଁ ଖାଲି ଭାଜିବ ତେଲରେ
ଯାଇ ଦିଆ ନାହିଁ ଏଇ ଯେତୋଳେ ତ କନୁ ପରିବାର ସଂସାରିକ ଲୋକ ଆମେ
ହୁଁ।
ଆ
ଆଉ ଭେଣ୍ଡି ମସଲା କରିଚ କେବେ ଭେଣ୍ଡି ଚିରିକି
ମୁଁ କହିନି ଏ ମେଶୀ ଭେଣ୍ଡିକିି ମସଲା ଦେଇଦେମି ମୋ ଦେହଟି
ସେ
ଆଉ ଏ ମତେ କହିଲେ କହିଲେ ମତେ କହିଲେ କହିଲେ ନା ମସଲା ଦେଏନା ସେମିତି ଭାଜିଦେ।
ନାଇଁ ନାଇଁ ଯୋଉ ଭେଣ୍ଡି ଭିତରେ ମସଲା ଦେଇକି ଯୋଉ ଭାଜନ୍ତି ଗୋଟା।
ହଁ ହଁ ମତେ ସେଇଟା ପଖାଳରେ ଖାଇବା ପାଇଁ ବଢିଆ ଲାଗେ ମତେ କାଇଁ ସେଟା ଭଲ ଲାଗେ କୁହନି। ସେଟା ହଉଛି ଲମ୍ବା ଭେଣ୍ଡି ତାକୁ ତୁ ଖଣ୍ଡେ କାମୁଡିଦବୁ ଥୋଇଦବୁ।
ହଁ ହଁ ହୁଁ।
ହେଲା ଫେରେ ଖଣ୍ଡେ କାମୁଡି ଦବୁ ଫରେ ଭାତ ଖାଇଦବୁ ଥୋଇଦବୁ ଆଉ ପୋଟଳ ଗୁରା କଣ ପୋଟଳ ଟା ମାନେ ତାକୁ ଦି ତିନି ଖଣ୍ଡ ଟୋଟା ଲେ ଦିଥର ତିନିଥ ଖାଇବୁ ସେ ସରିଜିବ।
ତା ମସଲା ଟା ବେଶୀ ଭଲ ଲାଗେ ପୋଟଳ ହଉ ଭେଣ୍ଡି ହଉ ତାର ମସଲା ଟା ଭଲ ଲାଗେ ନାଇଁ କି ଖାଇବାକୁ।
ହଁ।
ତାପରେ ମୁଁ ଭାଯେ କେମିତି କହିଲ ଟମାଟର ଦେଇକି। ସେମତି ଚିରି ଦେବି ଭେଣ୍ଡି ସୋରିଷା ବାଟଣ ଦେଇକି। ରି ଟମାଟର ପିଆଜ ଟିକେ ଅଧିକ ଦେଇକି ସେ ମାନେ ଜୁଗଜୁଗିଆ କରିକି ଭାଜେ ସେଟା ବି ଭଲ ଲାଗେ ଟିକେ ଟମାଟର ଟିକେ ଖଟାଳିଆ ଅଂଶ ଥିବ।
ଆଛା।
ସେଇଟା ବି ଭଲ ଲାଗେ ତା ଯୋଉ ବେସର ଟା ଖାଇବାକୁ ଭଲ ଲାଗେ।
ହଁ।
ହୁଁ। ଭେଣ୍ଡି ଗୁଡା କିନ୍ତୁ ଚିରା ଚିରା ଗୋଟା ଗୋଟା ଚିରା ଚିରା ହେଇକି ପଡିଥିବ ଭେଣ୍ଡି ଟାକୁ ଅଲଗା ଭାଜି ଦେଇଥିବ।
ହଁ।
ଚିରିକି ବାହାର କରିଦବ ତାପରେ ଟମାଟର ପିଆଜ ତାକୁ ଜାରିକିରି ତା ଦେହରେ ବାଟଣ ଦେଇ ଦେଇକିରୀ ତାକୁ ଜାରିଦବ। କଶି ହେଇଗଲେ ତାପରେ ଭେଣ୍ଡିିକି ଓଜାଡିଦବ ପାଣି ଟିକେ ଅଳ୍ପ ଦେଇକିରି ତାକୁ ସିଝେଇ ଦବ ସିଏ ଭଜା ହେଇଥିବ ତ ତେଲରେ ଅଳ୍ପ ସିଝିବ ତାପରେ ଆର ପାଣି ମରିଯିବ ଜୁକଯୁକିଆ ହେଇଯିବ ସେଇଆକୁ ଖାଇବ ଦେଖିବ ଭଲ ଲାଗିବ।
ହଁ।
ସେ ଯୋଉ ବାଟଣ ନଗେଇକି ଭାତ ଖାଇବ ଦେଇ ଦେଖୁନା କରେ ବାଟଣ ଜିନିଷ ତାର ଭଲ ଲାଗେନି ସବୁ।
ହଁ।
ସୋରିଷ ବାଟଣମ ଦେଇ ଯୋଉ ଟା କରେ ପୋଇ ବେଶର ହଉ କି ଯାହା ହଉ କରେ ଭଲ ଲାଗେନା ତାର।
ହଁ।
ଏଇଟା ସେମିତି ମାନେ ଭେଣ୍ଡି ବେଶର।
ଓହୋ ଆଜି ମୁଁ ଜଣଙ୍କୁ ପଚାରୁଥିନି। ମତେ ଭେଣ୍ଡି ତରକାରି ଟା ମୋର ଗୋଟେ ସାଙ୍ଗ ଥରେ କହିଥିଲା କହିଲା ଆଉ ଏ ମତ ଦେ ଟିକେ ମତେ ଦେ ହ୍ୟାଲୋ।
ଭେଣ୍ଡିରେ ବହୁତ ମୁଁ ଜାଣିଛି ଭେଣ୍ଡି ଖଟା।
ଥଣ୍ଡା ତା ବାବା କୁ ଦଉଛି ଓଲୋ। ମତେ ଦେ ତା ବାବା କୁ ଦଉଛି ମତେ ଦଉନି।
ହୁଁ ଆଉ ଭେଣ୍ଡି ଖଟା ଜାଣିଛ ନା ଭେଣ୍ଡି ଖଟା କେବେ କରିଛ।
ଭେଣ୍ଡି ଖଟା।
ହଁ ଦହି ଭେଣ୍ଡି ଭେଣ୍ଡି ଖଟା ତାପରେ ଯୋଉ ହୁଁ ଭେଣ୍ଡି ଆଳୁ ତରକାରୀ।
ଭେଣ୍ଡିଆଳୁ ତରକାରୀରେ ମୋର ସାଙ୍ଗ ଥର କହିଲା କହିଲା ଆଉ ଉଁ ସୋରିଷ ଜିରା ଲଙ୍କା ଆଉ ଟିକେ ରସୁଣ ଅଧିକ ବାଟିଦବୁ।
ହୁଁ।
ଧର ବାଟି ଦେଇକି ତାକୁ ତରକାରୀ ଯେମିତି ଆମର ଯେମିତି ପ ସେମିତି କରିଦବୁ ଉଁ ତାପରେ। କଣ କରିବୁ ନା ଯୋଉ ରସୁଣ ରେ ଫେରେ ତରକାରି ଟାକୁ ଫୁଟେଇଦବୁ। ମତେ କହିଥିଲା ଏ ସେ ତ ତକା ଟା ବିଶ୍ଵାସ କରିବନି ଏତେ ସୁନ୍ଦର ଲାଗିଥିଲା ସେ ତରକାରି ଟା ତାପର ତାପରେ ଆମର ଭେଣ୍ଡି ଖାଲି ଲଗାାତାର ଲଗାାତାର ଚାରି ଛଅ ଦିନ ପର୍ଯ୍ୟନ୍ତ ଆଣିଲେ। ଆଉଠୁ ମୁଁ ଆଉ କିଛି କହିଲିନି ନା ଯା ଯେମିତି କଲି ତାପରକୁ ମୋର ଚ ଚେଞ୍ଜ ହେଇଗଲା। ଆଉ ଏବେ କାହିଁ କଲା ବୁଳୁକୁ ହେରା ସେମିତି ଲାଗୁନି।
ସେତେବେଳେ ଗୋଟେ ମାନେ ଉତ୍ସାହ ମନରେ ଗୋଟେ ଆଗ୍ରହ ଥିଲା ଯେ ଏଇଟା ମୁଁ କରିବି ମାନେ ମନ ଧ୍ୟାନ ଦେଇକି କରୁଥିଲେ। ହଁ ସେଇଥିପାଇଁ ତାର ଟେଷ୍ଟ ଥିଲା ତାପରେ କରିବାରେ ବି ଗୋଟେ ଅଛି ଲକ୍ ଲକ୍ଷ ଲୟ ମନ ସବୁ ଏକତ୍ରିତ ହେଲେ ସେ ଜିନିଷ। ଭଲ ଲାଗିବ ଆଉ ମନ ଲକ୍ଷ୍ୟ ଲହ ଇଆଡେ ସିଆଡେ ହେଲେ ସେ ଜିନିଷ ଖରାପେ ଆଉ।
ହଁ ବା। ହଁ
ଦହି ଭେଣ୍ଡି ଆଉ ଯୋଉ କଣ ଭେଣ୍ଡି ଖଟା ଭେଣ୍ଡି ଖଟା କରିବ ଟମ୍ ଏ ଏ ଯଉ ଆମ୍ବୁଲ ଦେଇକି ସୋରିଷ ବାଟମା ଆମ୍ବୁଲ ଚିନି ଦେବ। କେତେ ପ୍ରକାର ଅଛି ଅସଲ ବନେଇ ଜାଣିଲେ ହେଲେ ଯିଏ ଜାଣିଛି ସେ ବନେଇଛି।
ଶଇଲାଣି ଆଉ କେତେ ଅଛି। ହାଲୋ କୁହ।
ଭାତ ପାଣି ବସେଇଲଣି ନା ବସେଇବ।
କଣ କହିଲ ହଁ ଭାତ ଫୁଟୁଛି।
ହୁଁ।
ପି ପିଧ ହଁ। ଆଜି ହଁ ଆଜି ଖାଇଥିଲି ଜାମୁକୋଳି ତମ ଆଡେ ଜାମୁକୋଳି ଅଛି ନାଲ। ହେରା ଟିକିଏ ହବନି।
ଏ ଦାଦାଙ୍କ ପୁଅ ଆଣିଥିଲେ ତାଙ୍କ ବିଲକୁ ଯାଇଥିଲେ। ଅଁ ବିଲରେ ଏଇ ଧାନ ଯୋଉ ତଳି ପଡିଛି ଷଣ୍ଢ ଖାଇଯାଉଛି ବୋଲି ଗୋଡେଇବାକୁ ଯାଇଥିଲେ ଜଗିବାକୁ। ହ ସେଇଠି ଜାମୁକୋଳି ଗଛ ଗୋଟେ ଥିଲା ଏତେ ବଡ଼ ବଡ଼ ଜାମୁକୋଳି ଆଣିଥିଲେ ତାକୁ ମୁଁ କହିଲେ ଭାଉଜା ୟାକୁ କେମିତି ଖାଇବି ମୁଁ କହିଲେ ଲଙ୍କାଗୁଣ୍ଡ ଲୁଣ ପକେଇକି ରଖିଦିଅ ଚାରିଟା ବୁଳୁକୁ ଖାଇବ। ସିଏ ସକାଳୁ ଥୋଇଦେଲେ ଚାରିଟା ବେଳକୁ ପୁରା ସୁଡ଼ ସୁଡ଼ ସୁୁଡୁ ସୁଡୁ ହେଇଯାଇ ଥିଲା ମାନେ ଯିଭେରେ ପକେଇଦବା ଚୁଚିମି ଦବ ମୁଞ୍ଜିଟା ବାହାରି ଆସିବ ମାନେ ଥୁଲଥୁଲ ଥୁଲୁ ଥୁଲ ହେଇଥିଲା ବଢିଆ ଲାଗୁ ସେମିତି ଖାଇଛ ଜାମୁକୋଳି?
ପାଟିିକ ପଟିିକନ ହଁ
କୁଳି ଏମିତି ଖାଇଛ କେବେ ଲଙ୍କାଗୁଣ୍ଡ ଲୁଣ ଦେଇକିରି।
କଣ କହିଲ?
ଜାମୁକୋଳି ଟା ଲଙ୍କାଗୁଣ୍ଡ ଲୁଣ ପକେଇକିରି ରଖିଦବ ସେ ସଡିି ଯାଇ ଥିବା ସୁୁଡୁ ସୁୁଡିଆ ହେଇଯାଇଥିବ ତାକୁ ଖାଇବ, ଖାଇଛ କେବେ?
ନା।
ସେ ବଢିଆ ଲାଗିବ ନା ମାନେ ନତ ପତ ଲୁଣ ଦେହରେ ଲୁଣ ଖାଇକିରି ସେ ସଡସଡିଆ ହେଇଯାଇଥିବ। ଇଆଡେ ରାଗ ରାଗ ଲାଗୁଥିବ ପାଟିରେ ପକେଇଦବ ସେ ସାଙ୍ଗେ ସାଙ୍ଗେ ଜିଭ ରେ ଚା ଚିପିଦବ ସେ ମଞ୍ଜି ଅଲଗା ତା ମାଂସ ଅଲଗା ତା ଚୋପା ଅଲଗା ହଁ।
ଜାମୁକୋଳି।
ହଁ ହଁ।
ହଁ। ଆମର ଏଇ ଆମେ ଲୁଣ ଖାଲି ଆମେ ଖାଲି ଲୁଣ ଗଲେ ଦେଇକି ଥୋଇ ଦେଇଛୁ।
ଆଉ ତା ଦେହଲେ ଲଙ୍କାଗୁଣ୍ଡ ଟିକେ ପକେଇଦବା ନା।
ସେ ଲୁଣ ଏଗ ଗୋଳେଇି ଥଇଛି ତା ଦେହରେ ନାଇଁ ଯୋଉ କଣ କୁହନ ଖରା ନାଇଁ ଖରା ଟିକେ ହେଇଥିଲେ ସେ ଟିକେ ଖରାପ ପଶିଯାଇଥାନ୍ତା ଭଲ ହେଇଥାନ୍ତା।
ନା ନା ଖରାରେ କାହିଁ ଥୋଇବ ତ ଘରେ ରଖିବ ହଁ ଘରେ ଥୋଇଦବ ସେ ଲୁଣ ଦେହରେ ଜଡିକି ସଡ ସଡିଆ ହେଇଯିବ ଖରାରେ ଥୋଇଲେ ସେ ତ ସଡିବନି ଲୁଣ ଟା। ଖି ଯିବ ଖରାରେ।
ଓହୋ ଆମେ ତ ସେମିତି ଥୋଇଛୁ ଆଉ ଦେଖିବା କଣ ହଉଛି? ଏଇ ଆମର ଏଇଠି ଛୁଆ ସବୁ ଆଣିଥିଲେ ମୁଁ ତାଙ୍କୁ ଫୋନ କରି କହିଲାଣି ମାନେ ଗୋଡା ମା ଦେ ଖାଇବ ଯଦି ନଦବ ତମର ମୋର କଥା ବାର୍ତା।
ହୁଁ ମାନେ ବର୍ଷ ଦିନେ ଇ ଗୋଟେ ଫଳ ଆ ଖାଇବା ଉଚିତ
ହଁ ଆଉ ପ୍ରତିକ ଜିନିଷ ଟା ଗୋଟେ ଜିନିଷ ସେ ସିଜିିନ ହେଲେ ଆମର ଗୋଟେ ଆଶା ଲାଗିବ।
ହଁ ମାନେ ସେ ହଁ ଏ ସିଜନ ଗଲେ ଆଉ ଏ ଜିନିଷ ପାଇବ କି ଅଲଗା ବେଳେ
ହଁ ବା ଏଗୁଟା କି ଛୋଟ ଥର କଶୀଗୁଡା ହେଇଛି ମାନେ ଆମ ସେପଟେ ଲାଇନରେ ଭାରି ବଡ ବଡ ବଢିଆ ହୁଏ
ଏବେ ସବୁ ଯୋଉ ଖଜୁରୀ କୋଳି ଆଣୁଛନ୍ତି ଆମର ଏପଟେ ଖଜୁରୀ ଗଛ ତ ପ୍ରବଳ ସବୁ ବିକିବାକୁ ଏଇ ଆମ କଷ୍ଟିରୁୁ ଆସୁଛନ୍ତି ଆମ୍ବ ଧରିକି ଖଜୁରୀ କୋଳି ଧରିକି ଆମେ ଯାହାହଲେ ତା କରୁ ଥରେ ଅନ୍ଧେ ରଖିବୁ ଥରେ ଦି ଥର ଖଜୁରୀ କୋଳି ରଖିବୁ କାରଣ ଏ ଜିନିଷ ଆମେ ପାଉନୁ ଦେ ସେ ଜିନିଷ ଖଜୁରୀ କୋଳି ସେ କିଣା ରୁ ଖଜୁରୀ କଳି ଅଲଗା ହେଇଛି। ଇଏ ହେଲା ମାନେ ନ୍ୟାଚୁରାଲ ଜିନିଷ ଆ ଦେହରେ କିଛି ସାର ଔଷଧ ନାହିଁ ମସଲା ମାନେ କିଛି ଖରାପ ନାହିଁ ଆକୁ ଖାଇବ ଦେହ
ଆମର ଗୋଟେ ଆମ ବାଲ ଗୋଟେ ଗଛ ଥିଲା ମୁଁ ତାକୁ ଆଣିକି ରଖି ଦେଇଥିବି ତା ପରଦିନକୁ ପୁରା ହେଇଯାଇଥିବ କି ସୁନ୍ଦର
ହୁଁ କଣ ଏଇ ଯୋଉ ଖଜୂରିକୋଳି?
ଖଜୁରୀ କୋଳି ଏଇ ଯୋଉ ମୋ ନନା ନୁହଁ ଆମ ବାହାଘରକୁ କୁ ମୋ ନନା ଆଣିଥିଲା ଗୋଟେ କି ଖଜୁରୀ କୋଳି ହେଲା କି ତା ମଞ୍ଜି ଅଛି ସେଟା କିନ୍ତୁ ପୁରା ମୋ ମୋଟାଳିଆ କୋଳି ଟା ମାନେ ପୁରା ଖଜୁରି କୋଳି ଭଳିଆ ଡିଟୋ‌ ତା ବଡି ଟା ଦେହଟା ଟିକେ ମାନେ ଚେମଟା ଚେମଟା ଆଜ୍ଞା କିନ୍ତୁ ପ୍ର ମୋଟା ମାନେ ପୁରା ବହୁତ ମୋଟା ହେଲା କି ଏ ଭଗବାନ ତାଙ୍କୁ ଦିଟା ଖାଇ ଦବୁ ତାକୁ ଦିଟାକ ସେ କୋଳି ଖାଇଦବୁ ତ ପାଟି ପୁରା ଫୁଲ ହେଇିଯିବ ତୋ ଇଚ୍ଛା ହବ ତାପରେ ତାପରେ ଖାଇବି। ଆଉ ବାହାଘର କାଳେ ଦେଖୁନା କିଏ କଣ ଖାଇବ ଆଉ ସେଗୁଡା କଣ ଲୋକ ଆଉ ନୋଟିସ୍ସ କରି ରଖିଥାନ୍ତି କି?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
ମୁଁ କଣ କରିଛି ନା ମତେ ସେ କୋଳିଟାକୁ ମୁଁ ଏଥର ଫ୍ରିଜ ଖୋଲିଦେଲି ଦେଖିଲା ବେଳକୁ ସେ କଳିଟା ଥୁଆ ହେଇଛି। ମୁଁ ତାକୁ ଦିନକୁ ମିନିମମ୍ ଟା ଚାରଟା ପାଞ୍ଚଟାଙ୍କ ମ ମୁ ଖାଲି ଯାଉନୁ ମାସ ଯେତବେଳେ ମନ ପଡିବ ମୁଁ ଫ୍ରିଜ ରୁ ଖୋଲିଵି ଖାଇବି। ମତେ ଲାଗିଲା ବୋବ ସେ ପି କୋଳିଟାକୁ ଆଉ କେହି ଖାଉନାହାନ୍ତି ମୁଁ ଏକା ଖାଉଛି ଲାଷ୍ଟ ପୁରା ରାତିରେ ମୁଁ ଶୋଇଥୀମି ମୁଁତେ ମୁତ୍ତି ଉଠିବି ଯଦି ମୋର ଆହୁରିନ ବଡ ଇଚ୍ଛା ହବ ଖାଇ ପାଇଁ ମୁଁ ଯାଇକି ଗୋଟ ଆଣୀକି ପାଟୀରେ ପକେଇ ଦେବି ମୁଁ ବୋଉ ସେ କୋଳି ଖାଇଦେଇ କି ଅଧ କେଜିଏ କି ଅଧ କେଜିଏ କି କେଜିଏ ପାଖାପାଖି ହେଲା ତାକୁ ମୁଁ ଖାଇଦେବି।
ଉୁଁ ହୁ।
ଏମିତି ହେଇ ଯେ ଏ
ଆମ ଗାଁ ରେ ମୋ ନନା କାନ୍ଦି ପାରିି କାଟିକି ଆଣିବ ସେଠି ପକାଇଦେବ ଚଢ଼ିଯିବ ଆମ ବାରିରେ ଗୋଟେ ଅଛି ଛି ଥିଲା ଗଛ। ତାକୁ ଆଣିକି ଅଖା ଭିତରେ ପୂରେଇକିରି ଅଖା ଭିତରେ ମାନେ କୁଟା ପୁରେଇ ଦବ କୁଟା ପୁରେଇକି ସେ କାନ୍ଦିକି ପୁରେଇ ଦବା ତାପରେ ଅଖା ବାନ୍ଧି ଦବ, ଥୋଇ ଦେଇଥିବ ସେ ତାର ପାଚୁଥିବ। ଗୁହାଳ ଗୋଟେ ଥିଲା ଗୁହାଳ ସଂଙ୍ଗାରେ ଥୋଇ ଦେଇଥିବ, ସସ ପ୍ରତିଦିନ ସକାଳୁ କାଢିକି ଦେଖିବ କେତେ ପା ଚିଛି ତାକୁ ସବୁ ଝଡେଇକି ଦବା ଆମେ ସବୁ ଖାଇବୁ। ତାପରେ ପୁଣି ବାନ୍ଧିକି ରଖିଦବ କହିବ ଏଗୁଡା ପାଚଛି ନାହିଁ ଏଗୁଡା କାଲିକି ପାଚିବ।
ହୁଁ। ଆଉ ମମି ଠାରୁ ମମି ଠାରୁ ସିଏ ସାନ ତମ ଚାରୁ ସେ ବଡ।
ହଁ ଉମ ନାଇଁ ବଡ ନନା ସବା ବଡ ନନା ସିଏ ସମସ୍ତଙ୍କ ଠାରୁ ବଡ।
ହୁଁ ହୁଁ ହୁଁ ଓହୋ ସେଠି ସେମାନେ ଅଛନ୍ତି। ହୁଁ ହୁଁ।
ଆଉ।
ହେ କୋଳି ଟା ଖାଇଲା ଳୁ ତଣ୍ଟି ଟା କଷା ଲାଗୁଥିଲା
କିନ୍ତୁ ହୁଁ ସେ ସମୟ ସେ ଜିନିଷ ମାନେ ଏବେ ମନେ ପଡ଼ିଲେ ଖୁସି ଲାଗୁଛି ଆନନ୍ଦ ଲାଗୁ ଛି। ସେଥିରେ ପେଟ ଯେତିକି ପା ଟି ଯେତିକି ପୁରୁନି କି ପେଟ ପୁରୁନି କିନ୍ତୁ ଗୋଟେ ଅଲଗା ପ୍ରକାର ଖୁସି ଥାଏ। ନୁହଁ କି।
ଆମେ କାଲି ବିଲକୁ ଯାଇଥିଲୁ। ତା ବିଲ ରେ ହେଇଥିଲା ଟମାଟର, କଞ୍ଚା ଲଙ୍କା ରସୁଣ ଘରୁ ଖାଲି ଲୁଣ ଆଉ କଦଳୀପତ୍ର ଓ ଭଗବାନ। ଖାଇଲା ଭୂତ ଖାଇଥିଲୁ କେଯେ କି ଦି କେଜି ଗନ୍ଦର ଟମାଟର ଖାଲି ଖାଇ ଦେଇଥିଲୁ। ସେଇ କଥା ଟା ସାଙ୍ଗ ପିଲା ଆମେ ତିନିଟା ସାଙ୍ଗ ଯାଇଥିଲୁ ବୁଲିବା ପାଇଁ ଦେଖିଲା ବେଳେ ସବୁ ଥିଲା।
ହଁ।
ସେଇ କଥା ଟା ଯେତେବେଳେ ମନେ ପଡେ ପୁରା ମନ ଟା ଏତେ ଇଏ ଲାଗେ। ଆମର ଗୋଟେ ସାଙ୍ଗଟେ ପଳେଇବ ଚେନ୍ନାଇ ପଳେଇବ ଉମ ଆଜି ତାଙ୍କର ସହିତ କଥା ହଉଥିଲି। ମୁଁ ଗଲିରେ ଯାଇକି ତାକୁ ଦେଖା କରିଥାନ୍ତି ଆଉ ଆସିବନି ସେ ମୋ ବେଷ୍ଟ ଫ୍ରେଣ୍ଡ ପୁରା।
ହୁଁ ହୁଁ।
କହିଲା ଆସୁନା। ମତେ ସେ କହୁଛି ଫୋନ କରିକି କହୁଛି ତୁ ଖାଲି ଗୁପଚୁପ ନେଇକି ଟିକେ ପଳେଇ ଆ ଆଉ କିଛି ନଆଣି ଖାଲି ହାତରେ ନଆ ଆସିବୁ ଗୁପଚୁପ୍ ଟିକେ ନେଇ ପଳେଇଆସେ। ଖାଲି ଗୋଟେ ଗୁପଚୁପ ଜଣକତ ନେଇକି ଯିବୁ ନା। ତଛ
ଓ ହଉ।